ହାଲୋ।
ହଁ।
ହୁଁ।
କଣ କି ଏତେ ଦିନି ପରେ ଆଜି କଲ୍ କଲ?
ହଁ ଏମିତି ଆଉ ଆଉ ଭଲ ନା ସବୁ?
ହଁ ସବୁ ଭଲ ଆଉ ତମର ପରୀକ୍ଷା ଫରୀକ୍ଷା ସବୁ ସରିଲାଣି ନା?
ହଁ ପରିକ୍ଷା ତ କିଛି କିଛି ସରିଲାଣି ଆଉ କିଛି କିଛି ଚାଲିଚି ଆଉ। ଖାଲି ପରୀକ୍ଷା ଆଉ ଜୀବନଟା ଆଉ କଣ?
ହଁ ହଁ ସେଇଆା ତ ଆମ ଜୀବନ। ତା ଆଉ କଣ କରିବା ଆମେ ସବୁ ଆକ୍ସପିରିଏନ୍ସ ଷ୍ଟୁଡେଣ୍ଟ ମାନଙ୍କର ସେଇଆ ଜୀବନ। ଆରେ ନାଇଁ ମୁଁ କହିଲି ଏଥର ତୁମେ ଯାଇଥିଲ ଯେ ପରୀକ୍ଷା ଦେଇ କୋଉଥିରେ ଗଲ ମାନେ ବାଇକ୍ ଫାଇକେ ଗଲ ନା ବସରେ ଗଲ?
ସେଇଆମ ନିଜ ସ୍କୁଟିରେ ଗଲୁ।
ହଁ ହଁ ହଁ ମୁଁ ବି ମୁଁ ବି ସେଇପା ବାଇକରେ ଯାଇଥିଲି ବାବାଙ୍କ ସହିତ। କୁହନି ଯୋଉ ବାଟରେ ଯେତେ ଖରାକୁ ଖରା ଯୋଉ ବାଟ। ବାଟରେ ସେଟା ଆମର ଯୋଉ ପ୍ଲାଣ୍ଟ ପ୍ଲାଣ୍ଟ ଏରିଆ ଯାହା ରହିଚି ଏତେ ମାନେ ମାନେ କଦର୍ଯ ହଁ ବୋହୁତ ଦୂଷିତ ମାନେ ମୁଁ ପୁରା
ପୁରା ଏରିଆ ଟା ହେଇଗଲାଣି।
ହଁ ପରା ପୁରା ଏରିଆ। ସେ ମାନେ ଯୋଉ ପାଖାପାଖି ଏରିଆରେ ଗଲେ ସେଠିକି ମାନେ ଯୋଉ କଳା କଳା ସବୁଆଡେ ଖାଲି କଳା କଣ ଧୂଆଁ ବାହାରୁଥିବ ତା ସହିତ କଣ କହିଲ ମୁଁ ସେ ବାଟ ରେ ଗଲି ମୁଁ ଆସିଲି ମୁଁ ଷ୍ଟଲଟା ବାନ୍ଧିକି ଯାଇଥିଲି ମୁଁ ଆସିଲା ବେଳକୁ ମୁଁ ସେ ଯେଉଁ କାନ। କାନ ମାନେ କଣ କହିଲ ମାନେ ମୁହଁ ଯେତିକି ମୋର ପାର୍ଟ ରହିନଥିଲା ମୁଁ ଷ୍ଟଲ୍ ବାନ୍ଧିନଥିଲି। ସେଟା ପୁରା ଏତେ ମଳିଆ ମାନେ କଣ କହିଲ ଯୋଉ ମାଇନିଂ ଟାଇପ ର ଯୋଉ ଇଏ ଆସେନି ନା। କଣ କୁହନ୍ତି କହିଲ?
ହଁ ଯୋଉ ଧୂଳି ଗୁଡାକ ସବୁ।
ହୁଁ ହୁଁ ହୁଁ ସେଇଗୁଡା ସବୁ ପୁରା ମୁହଁ ସାରା ମାନେ ପା
ପୁରା ସେଟ। ହେଇଯାଇଥିବ ତମେ ଆସିବ ତ ଫାରେ ଭଲସେ ଓଦା କପଡା କି ଟିସୁ ରେ ଭଲସେ ପୋଛି ହବ। ତାପରେ ଫେସୱାସ କରିକି ଧୋଇବ ଯଦି ସେମିତି ତମେ ମାନେ ଶୋଇ ପଡିଲ କି ଥକା ଲାଗିଲା ବୋଲି ମା ଟାଇଡ୍ ହେଇଗଲ କିଛି ନ କଲ ତା ପରଦିନ ଦେଖିବ ମୁହରେ ଯାହା ହେଲେ।
ପିମ୍ପଲ୍ସ ଦାଗ ହେଇଯାଇଥିବ।
ହୁଁ ପିମ୍ପଲ ଗୁଡା ବାହାରି ଯିବ ବ୍ରଣଗୁଡା।
କଣ କହିଲ ଏତେ?
ତାପରେ ବହୁତ ଗୁଡା ଟ୍ରାଫିକ ବି ଜାମ ରହୁଛି ଏ ଯୋଉ ଯାଉଛନ୍ତି ପ୍ଲାଣ୍ଟ ଡିଉଟି ଯାଉଛନ୍ତି। ତାଙ୍କର ପୁଣି ଟାଇମିଂ ଅଛି। କେତେବେଳେ ସକାଳର କି ମଧ୍ୟାହ୍ନର କି ରାତିର କି ଜେନେରାଲ ର ସେମାନେ। ସବୁବେଳ ଟାଇମ୍ ଯଦି ଆମେ ସେଇ ଟାଇମରେ ସେଇ ମାନେ ସେ ରାସ୍ କ୍ରସ୍ କରିବା ତାେ ପୁରା ଜାମ।
ହଁ ପରା ମାନେ ଏତେ ମାନେ ଜାମ। ତାପରେ କଣ କହିଲ?
ତାପରେ ସେଇପୋଟେ ଏରିଆରେ କଣ କହିଲ? ପାଣି ବି ମିଳୁନି ମାନେ ଏଇ ଯୋଉ ଓଭର ବ୍ରିଜ ଗୁଡାକ ଅଛି ତା ତଳ ଏରିଆ ଗୁଡାକ। ସେମାନେ ମାନେ ସେପଟେ ଏରିଆ କେତେ ଜଣ ସାଙ୍ଗ ଅଛନ୍ତି ସେମାନେ କୁହନ୍ତି। କି ତାଙ୍କର ଯଦି ମାନେ ବୋରିଙ୍ଗ ଯଦି କରୁଛନ୍ତି ବହୁତ ତଳ ଲେବୁଲକୁୁ କରୁଛନ୍ତି। ତାେଲେ ପାଣି ଟିକେ ଭଲ ମିଳୁଛି ଯଦି ଉପର ଲେବୁଲରେ ବି ପାଣି ବାହାରୁଛି କିନ୍ତୁ ଯଦି ସେମାନେ ପାଣି ବାହାରିଲା କହି କି ଛାଡି ଦେବେ ଆମେଯେବେ ବୋରିଂ କରୁଛନ୍ତି ଯଉ ଲେବୁଲରେ। ପାଣି ବାହାରୁଛି ଆମେ କଣ କରୁଛନ୍ତି ସେତିକି ଛାଡ଼ି ଦଉଛନ୍ତି ପାଣି ବାହାରିଲା ସେତିକି। ତ ଆମେ ଟିଉଲ୍ ପକେଇ ଦଉଛନ୍ତି କିନ୍ତୁ ଯଦି ଆମେ ଆହୁରି ତଳକୁ ଖୋଳିବା କଥା କାହିଁକି କହିଲ? ଖରାଦିନରେ ଏକରେ ପାଣି ଖସିଯାଏ ତଳକୁ ଯଦି ବୋରିଂ ପାଇପ ଆହୁରି ତଳକୁ ଖସିଲେ ପାଇବନି। ତାପରେ ଆଉ ଗୋଟେ କଥା ହେଲା ଓପର ଲେବୁଲ ଟା ହଉଛି ସେ ଯଉ ଡ୍ରେନେଜ ପାଣି ଗୁଡା ଯୋଉ ବାହାରକୁ ଛାଡନ୍ତି ସେ ଉପର ଲେବୁଲରେ ହିଁ ଶୋକ କରିକି ରହିଯାଇଥାଏ। ଯଦି ଆମେ ଟିକେ ବେଶି ତଳକୁ ଯିବା ତାହେଲେ ଆମେ ଭଲ ପାଣି ପାଇବା ନହେଲେ ଉପର ଗୁଡା ବହୁତ ଦୂଷିତ। ମାନେ ପାଣି ତ ପାଣି। ବାୟୁ ତ ଯେତିକି ଦୂଷିତ ପାଣି ବି ମାନେ ତଳ ମାନେ ଗ୍ରାଉଣ୍ଡ ୱାଟର ପାଣି ବି ପୁରା ଦୂଷିତ। ମାନେ ଭୂତଳ ପାଣି ଗୁଡାକ ବି।
ହଁ ପରା। ଆମେ କଣ କହିଲେ ଆମେ ବହୁତ ଭଲ ଏରିଆରେ ଅଛନ୍ତି ନୁହଁ କି ମାନେ ଆମ ପରିବେଶ କେ ତେ ସଫା କେତେ ସୁନ୍ଦର ନୁହଁ କି କଣ କହିଲ ଆମେ।
ନାଇଁ ଆମ ଏରିଆ ଟା ଏବେକା ପାଇଁ ସଫା ଅଛି ଆଉ ଦଶ ବର୍ଷ ପରେ ବି ମାନେ ଦୂ ଷିତ ହେଇଯିବ କାହିଁ କହିଲ ନାଇଁ ଶୁଣୁନ ଆମ ଏଇ ଏରିଆରେ। ଗୋଟେ ସେପଟ ସାଇଡ ଅଛି ଆମ ଘରଠୁ ହବ ଗୋଟେ କିଲୋ ମିଟର ଦି କିଲୋ ମିଟର ଦୂରରେ। ଗୋଟେ। ଇଆଟେ ଜଣେ କିଣି ଦେଇେଇଛେ ମାନେ ସେ ବେପାରୀ ହିସାବରେ କିଣିଛି। କିଛି କିଛି ଜମି କିଛି କିଛି ସେମିତି କଲେକ୍ସନ କରିକି ସେ କିଣିଛି ସିଏ କଣ କରୁଛି ଗୋଟେ ପାଟି କୁ ବି ଖଛି ସେ ପାର୍ଟି ଆଉ ଜଣେ ପାର୍ଟି ପଟି ମାନେ କହିବାକୁ ଗଲେ ଥାର୍ଡ ପାର୍ଟି ସେ ଜାଗାଟାକୁ। କିଣିଛି ସିଏ କିଣି ସାରିଛି ସିଏ ଏବେ ସେଇ ଜାଗାରେ ଫ୍ୟାକ୍ଟ୍ରି କରିବ ବୋଲି କହୁଛି। ମାନେ ଗୋଟେ କାରଖାନା ତିଆରି କରିବ। ସେ କୋଉ କାରଖାନା ତିଆରି କରିବ ଆମକୁ ଜଣାନାହିଁ କିନ୍ତୁ ସେ କାରଖାନା ତିଆରି କରିବ ବୋଲି ମାନେ ଗଭର୍ଣମେଣ୍ଟ ରୁ ପରମିସନ ଆଣିଛି ସେ କାରଖାନା ତିଆରି କରିବ। ସେ କାରଖାନ ର ଆସି ଯେ। ଯେତିକି ତାର ମଇଳା ଅପରିଷ୍କାର ପାଣି ବାହାର କରିବ ସେଉ କୁଆଡେ ଛାଡିବ ଆମ ଯୋଉ ପାଣି ଟା ଚାଲିଛି ଚାଷ ଜମି ପାଇଁ। ସେ ସେଇଥିରେ ଛାଡିବ ନା ତ ଏଇଟା ପୁରା ଦୂଷିତ ହେଇଯିବ। କାମ ଚାଲିଲାଣି ଘର ଫର କାମ ଷ୍ଟାର୍ଟ କଲେଣି।
ହଁ ପରା ସେଇଥିପାଇଁ ତ ଆଜିିକାଲି ନଦୀ ଜଳ ସବୁ ମାନେ ଦୂଷିତ। ଷିତ ହଉଛି କଣ ପାଇଁ କି ସେଇଥିପ ତ ସେମାନେ ଯୋଉ ସବୁ ଉଁ ନର୍ଦ୍ଦମା ସେ ଯୋଉ। ଗ୍ୟାସ୍ ମାନେ ସେ ନର୍ ଗ୍ୟାସ୍ ତ ଛାଡ଼ ସେଠି ଯାହା ଗନ୍ଧ ହବ ଯଦି ତମେ କଉ ମାନେ କାରଖାନା ପାଖାପାଖି ସେଠି କି ଯିବନା ସେଠି ଯୋଉ ଗନ୍ଧ ତାପରେ ସେ ତାର ସେଇ ଯୋଉ ମଇଳିଆ ଆବର୍ଜନା ସବୁ ସେଇ ପାଖ ଖାକ କି ନଈକୁ ସେମାନେ ଛାଡିବେ ନଈ କକୁ ସେ ନଈରେ କିଛି ଲୋକ ତାଙ୍କ ଗାଁ ର ପାଖାପାଖି ଲୋକମାନେ ସେଠି ବି ତ ସେମାନେ ଚଳ କରୁଥିବେ ନାାଇଁ ଗାଧା ପାଧୁଆ କରୁଥିବେ ନା ନାଇଁ ହଁ। ପୁରା ଗାଧୁଆ ଗାଧୁଆ କରୁଥିବେ ଡ୍ରେସ ପତ୍ର ଧୋଉଥିବେ, ଲୁଗାପଟ ଧୋଉଥିବ, କି ଗାଈ ଫାଇ ମାନଙ୍କୁ ଧୁଆ ଧୁଇ କରୁ ତ ଗାଈ ଫାଇ ମାନେ ପାଣି ତ ପିଉଥିବେ ସେଠୁ ତ ସେଇଥିପାଇଁ ଆଜିିକାଲି ଏତେ ସାରା ହଁ ପରା, ଆଉ ତା ସହିତ ତାର ଯୋଉ ଧୂଆଁ ଟାଉ ଜିମିନୁ ଯୋଉ ଧୂଆଁ ଟା ବାହାରେନି ସେଇଟା କେତ୍ ଏତେ ବହଳର କହିଲ ପୁରା କଳା। ହଁ।
ହଁ ପରା, ପୁରା ଏରିଆ ଟାକୁ ଦୂଷିତ କରିଦବ ନିଃଶ୍ୱାସ ନେବା ବହୁତ କଷ୍ଟ।
ସେଇପା। ତାର ପାଖା ପାଖି
ଆମେ ଯେବେ ସେଇ ବ୍ରୋ ମାନେ ବ୍ରିଜ ଟାଇପ୍ ର ଯେତେବେଳେ ଆମେ ଟାଉନକୁୁ ଯାଉଛନ୍ତି କ୍ରସ୍ କରୁଛନ୍ତି ସେ ଏରିଆ ଟା। ପୁରା ଜାମ୍ ନିଶ୍ବାସ ନେବାକୁ ହଉନି। ଆଉ ଯଦି ତୁମେ ଥରେ ଦିଇଥର ସେିବାଟରେ ଯିବା ଆସିବା କରିଥିବ ରାତିରେ ତୁମର ମୁଣ୍ଡ ବିିନ୍ଧା ସୁନିଶ୍ଚିତ।
ହଁ ପରା, ସେ ସେ ଏରିଆରେ କଣ କହିଲା ଯେଉଁ ଓଭରବ୍ରିଜ୍ ନାହିଁ ତା ତଳର ଯୋଉ ଲୋକ। କୁକୁଡ଼ା ରହିନାହାନ୍ତି ନା ସେଠି ମାନେ ବହୁତ ମାନେ ଲାଗେନି କେମିତି ରହୁଛନ୍ତି ସେଇଆ।
ହୁଁ, ବହୁତ କଷ୍ଟ ସେମାନେ ବି ରହିଛନ୍ତି ତାଙ୍କର ମଜ୍। ବୁରି କିଛିଟା ଥିବ ନା ସେ କିଛିଟା ସେ ଚାକିରି କରୁଥିବେ, କି କିଛିଟା ର ମାନେ ତାଙ୍କର ରହିବା‌। ପାଇଁ ଜାଗା ନଥିବ ବୋଲି ରହିଥିବେ, ତ ବହୁତ ମଜବୁରି ଥିବ।
ସତରେ ଏଇଭଳିଆ ଏରିଆରେ ରହିକି ନିଜର ଲୋକ ର କଣ କହିଲ ଦେହ ବି ଖରାପ ହବ ଆଗକୁ ରୋଗ।
ନାଇଁ ଆଗରୁ ସମସ୍ତେ। କୁହନ୍ତି ଆମେ ବହୁତ ମାନେ କହିବାକୁ ଗଲେ ଏଁ ବହୁତ ଭଲ ଜାଗାରେ ଅଛୁ ପିଓର ଜାଗାରେ ଅଛୁ। କାହିଁକି ନା ଆମ ଚାରିପଟେ ଗଛ, ଜଙ୍ଗଲ। କିନ୍ତୁ ଯେବେ ଉଁ ପ୍ଲାଣ୍ଟ ଷ୍ଟାର୍ଟ ହେଇଯିବ, କଳକାରଖାନା ତିଆରି ହେଇଯିବ। ତାପରେ ଏଇ ଜାଗା ଟା ପୁରା ଦୂଷିତ ହେଇଯିବ ତାପରେ। ଆମର ଏଇ ଏରିଆରେ ଲୋକମାନେ କେମିତି ଭରଣ ପୋଷଣ କରୁଛନ୍ତି? ଚାଷ କରିକି, ମାନେ କହିବାକୁ ଗଲେ ଧାନ ଚାଷ। ବର୍ଷକରେ ଥରେ ଚାଷ କରୁଛନ୍ତି ଛଅ ମାସରେ ଥରେ, କିନ୍ତୁ ସେ ଚାଷ ବି। ସେମାନେ ଆଉ କରିପାରିବେନି କାହିଁକି ନା ଚାଷ ପାଇଁ ମେନ୍ ହେଲା ପାଣି, ପାଣି ତ ଭଲ। ପାଣି ମିଳିବନି ନା ତ ଆଉ କଣ ସମସ୍ତଙ୍କର ପଇସା ଅଛି କି ସେ ବୋରିଂ କରିକି କରିପାରିବେ। ସେମିତି କିଛି ଫେସିଲିଟି ନାହିଁ ସେ ଉପରୁ ଯୋଉ ପାଣି ଉଁ ଖସି। ଖସି ଆସୁଛି ପାହାଡରୁୁ ସେଇଥିରେ ସେମାନେ ଚାଷ କରନ୍ତି। ଉପରେ ଗୋଟେ ବହୁତ ବଢିଆ ସିଷ୍ଟମ ଅଛି ଜାଣିଛ? ମାନେ ଆମ ସେ ପାହାଡ ଅଛି, ଆମେ ତ କେବେ ଯାଇନୁ। ଉପରକୁ, ବାବା କୁହନ୍ତି ଏଁ ପୁରା ଝରଣା ଟାଇପ୍ ର ଅଛି। ତ ଏବେ କଣ କରିଛନ୍ତି? ଲୋକମାନେ ପଇସା କଲେକ୍ସନ କରିକି ସେ ଜାଗା ଟାକୁ କଣ କରୁଛନ୍ତି ସେ ଯୋଉ ଜାଗାରୁ ପାଣି ବାହାରୁଛି ତାକୁ ଗୋଟେ ସୁଣ୍ଢ ଟାଇପ ର କରିଦେଇଛନ୍ତି, ହାତୀ ଶୁଣ୍ଢ। ତ ଗୋଟେ ଜାଗାରୁ ହାତୀ ସୁଣ୍ଢ ରୁ ଦି ସାଇଡ ପାଣି ବାହାରୁଛି, ଆଉ ଗୋଟେ ସାଇଡ ମଝିରୁ ପାଣି ଆସୁଛି। ଗୋଟେ ବଢିଆ ପାର୍କ ସିଷ୍ଟମ ଟାଇପ ର କରିଦେଇଛନ୍ତି। ବଢିଆ ଅଛି ଯଦି ଯଦି ଆମେ ପୁରା ମର୍ଣ୍ଣିଂ ଭୋରୁ ଯିବା, ତାହେଲେ ଆମେ ଯାଇକି ବୁଲାବୁଲି କରିକି ଆସିପାରିବା, ସନ୍ଧ୍ୟା ସୁଦ୍ଧା। ଯଦି ଆମେ ଲେ ଯିବା ଆସି ପାରିବାନି, ପୁଣିଥିବେ ବେଶି ରାତି ବି କରି ପାରିବେନି କାହିଁକି ନା ହାତୀ ଫାତି ବାହାରିବେ।
ଉଁ ହୁଁ।
ହୁଁ ଗୋଟେ ଜାଗା ଅଛି ବୁଲିବା ପାଇଁ କିନ୍ତୁ ଆମ ଗାଁରେ ଯୋଉ ପାର୍କ ସେ ଯାଇଛ ନା ବୁଲିବା ପାଇଁ?
ତମ ଗାଁ ପାଖରେ ତ, ହଁ ମୁଁ ଯାଇଥିଲି, ମାନେ କଣ କହିଲେ ଏମତି ଭଲ କି କିନ୍ତୁ ବୁଲିନି, ଗୋଟେ ତରତରିଆ ହେଇକି ଯାଇଥିଲୁ, ଯାଇକି ପଳେଇ ଆସି ଥିଲୁ ସମସ୍ତେ କହନ୍ତି ସେଆଡକୁ ଆହୁରି ବହୁତ ଜାଗା ଅଛି। ଆମେ ତରତର ଯାଇଥିଲୁ ଆଉ ପଳେଇ ଆସିଲୁ ଆଉ କେତେ ଭଲରେ ଦେଖିନୁ ସେ ତମର କେତେ ବର୍ଷ ହେଲାଣି କହିଲ? ହଁ କହିଲ କେତେ ବର୍ଷ ହେଲାଣି ହେଲାଣି?
ଏଇ ତିନି ଚାରି ବର୍ଷ ହେଇଛି, କିନ୍ତୁ ଏ ସବୁ କାମ ସରିନି ମାନେ ଜଷ୍ଟ କାମ ଚାଲିଛି ଆହୁରି।
ଆଚ୍ଛା ଆହୁରି ତାହେଲେ ସେ ଆଚ୍ଛା ଆହୁରି ତାହେଲେ ହବ ସେ କା ପାର୍କ ତାହେଲେ ବହୁତ ବଡ଼ ପାର୍କଟେ ହେବ।
ବହୁତ ବଡଟେ ହୁଁ।
ହୁଁ ନାଇଁ ମୁଁ
ଏବେ କିନ୍ତୁ ଖେଳା ବୁଲା କରିବା ପାଇଁ ବହୁତ ବଢିଆ ହେଇଛି। ମାନେ ଧର ଚାରଟା ବେଳେ ଯୁବକ ମର୍ଣିଂ ଟାଇମ ରେ ଯିବ ମାଇଣ୍ଡ ଫ୍ରେସ୍ କରିବା ପାଇଁ ବଢିଆ ହେଇଛି। କିନ୍ତୁ ବହୁତ ଏରିଆ ଅଛି ଯାଇପାରିବନି ଆହୁରି ଆଗକୁ ମାନେ କହିବାକୁ ଗଲେ ଦି ତିନି କିଲୋମିଟର ପର୍ଯ୍ୟନ୍ତ ସେ ଅଲରେଡି ରାସ୍ତାମାନେ ଟାଇଲ ପକେଇକି ବଢିଆ ରାସ୍ତା ତିଆରି କରିଛି, ପୁରା ଗାଡେନିଙ୍ଗ ଟାଇପ୍ ର କରିଛି, ତିନି ଚାରି କିଲୋମିଟର ପାଞ୍ଚ କିଲୋମିଟର ପର୍ଯ୍ୟନ୍ତ। ତାପର ଗୁଡାକ ମାନେ ଜଷ୍ଟ ଖାଲି ମରମ ରାସ୍ତା ଅଛି, ରାସ୍ତା ହେଇନି। ତ ସେପଟକୁ ଏତେ ଯାଇଥିଲେ ଲୋକ ମାନେ ଇଏ କରନ୍ତିନି, ଯଦି ଦିନ ଟାଇମ ହେଇଥିବ ତୁମେ ଯାଇପାରିବ, ନହେଲେ ପୁରା ଖାଲି ଗଛ ପଛ ଗୁଡା ଲାଗିଛି ନା, ଏତେ ପାର୍କ ସିଷ୍ଟମ ହେଇନି। ତାପରେ ଯୋଉ ସେଟା ପାର୍କ ସିଷ୍ଟମ କରିବେ, ସେ ସେଟା ଟିକେ ସଫାସଫି କରୁଛନ୍ତି। ଆଉ ବଢିଆ ଏ ତାର ବହୁତ ମାନେ ଭଲ ଜିନିଷ କି ସେ ବିଭିନ୍ନ ପ୍ରକାରର ଗଛ ଲଗେଇଛି। ଯୋଉ ଟାଇପ ର ଗଛ ଛ ଖୋଜିବା ପାଇପାରିବ, ସେ ଆୟୁର୍ବେଦିକ ର ହଉ କି ଏମତି ଫଳ ଗଛ ବହୁତ ଟାଇପ ର ଗଛ ସେ ଲଗେଇଛି। ମାନେ ସେଟା ଆମ ସେଇପଟ ଜଙ୍ଗଲ ବିଭାଗ କରୁଛି। ସେଇ ପାର୍କ
ଆଛା ହଁ କଣ କହିଲ ମୁଁ ଦେଖିଛି ଯେ ମୋର ଆଚ୍ଛା ମୋର କଣ କହିଲ ବହୁତ ସାରା ସାଙ୍ଗ ନା ସେଠି ମାନେ ଫଟୋ ଉଠେଇକି ଛାଡନ୍ତି। ତ ମୁଁ ଦେଖିଛି। ତ ମୁଁ ବେଳେ ବେଳେ ଭାବେ କେତେବେଳେ ଯିବି ଭଲ କି ଦେଖି ଆସିବି ବଟ ଟାଇମ୍ ହିଁ ହେଉନି। କେତେବେଳେ ଟାଇମ୍ ହେଲେ ଦେଖିବା ଯିବି ଆଉ ଯାଇକି ବୁଲିକି ଆସିବି।
ହଁ ଦ ବୁଲି ଆସିବ, ତାପରେ ତା ଆଗ ଟାବି ମାନେ ସେ ପାର୍କ ଜଷ୍ଟ ଆଗଟା ସିଏ ପାଣି ଫାଣି ସିଷ୍ଟମ୍ କରିଦେଇଛି। ଗୋଟେ ଗୋଟେ ପୋଲ ଟାଇପ ର କରିଦେଇଛି, ସେଠି ଭୋଜି କରିବା ପାଇଁ ବି ସୁବିଧା କରିଛି, ବହୁତ ବଢିଆ ଅଛି।
ଆଚ୍ଛା ଯାହା ହୋଉ ଭଲ ତମ ପାଖରେ ହେଲା।
ପୁରା ଭୋଜି ମାନେ ଯେମିତି ଗୋଟେ ବଡ ଗ୍ରୁପ୍ ଟାଇପ୍ ର ଆସିକି ଦଳ ପୁରା ତମେ ଯେମିତି ଗୋଟେ କହିବାକୁ ଆମେ କହିବାପରେ କି ଗୋଟେ ସେଣ୍ଡୁ ଉ ପୁରା ଟୋ ଟେଲି ପିଲା ଯଦି ଆସିବେ ବି ସେ ଭୋଜି କରିପାରିବେ। ସେଇଟା ଗୋଟେ ବଢିଆ ଫେସିଲିଟି ଅଛି। ଫଟ ଫଟ ଉଠେଇପାରିବେ ଭୋଜି କରିପାରିବେ। ମାନେ ଭୋଜି କରିବା ପାଇଁ ମେନ୍ କଣ ଆମର ଦରକାର? ପାଣି ଦରକାର। ସେଇ ଗୋଟେ ଗୋଟେ ପୋଲ୍ ହିସାବରେ ଗୋଟେ ଗୋଟେ ଟ୍ୟାପ୍ ପାଣି ଦେଦେଇଥିବେ। ବହୁତ୍ ବଢିଆ ଅଛି। ହଁ।
ହୁଁ ଯାହା ହୋଉ ଆଉ ତମର ତ ପାଖରେ ହେଇଚି ତମେ ଯେ ଯେତେବେଳେ ଚାହିଁବଯାଇକି ବୁଲି ଆସୁଥିବ। ନାଇଁ କି?
ହଁ ଏଇ ଖରା ଦିନରେ ବାବା ନୋଉନାହାନ୍ତି। ନହେଲେ ଏଇ ଶୀତ ଦିନରେ ପ୍ରତ୍ୟେକ ଦିନ୍ ପ୍ରାୟ ଦି ତିନି ଦିନିରେ ଥରେ ଚାରିଟା ବେଳେ ଏ ଚାଲ ବୁଲି ଆସିବା। ବଢିଆ ଲାଗେ ବୁଲିବା ପାଇଁ। ହଁ କେବେ ଟାଇମ୍ ପାଇଲେ ଯିବ ବୁଲି ଆସିବ।
ହଁ ନିହାତି ନିହାତି। ତ ଟାଇମ ହେଲେ ନିହାତି ଯିବି ଆଉ। ମୁଁ ଶୁଣିଚିବି ବହୁତ୍ ସେ ପାର୍କ ବିଷୟରେ। ସମସ୍ତେ କୁହନ୍ତି ଆରେ ମୋ ଭାଇ ମାନେ ସବୁବେଳେ କଣ କହିଲୁ ମୋ ଭାଇ ତା ସାଙ୍ଗମାନଙ୍କ ସହିତ ସେ ସବୁବେଳେ ଯାଏ। ସେ ଯାଏ ସେଠି ବୁଲିକି ଆସେ। ବୁଲିକି ଆସେ ଫଟ ଫଟ ଉଠାଏ ବହୁତ୍ ସାରା ମୁଁ ଦେ କିଛି ବହୁତ୍ ଭଲ ଭଲ ଆର୍ଟିଫିସିଆଲ ମାନେ ସବୁ ଆନିମଲ ମାନଙ୍କରଚି ଚିତ୍ର ମାନେ ଏଇ ଗୁଡା ହେଇଚି? ହଁ। ସେଟା ସବୁ ହେଇଚି ବହୁତ୍ ସାରା ପେଣ୍ଟି ହେଇଚି ମୁଁ ଦେଖିଚି। ହଁ ସେଇଷ୍ଟାଚୁ ଗୁଡାକ ଷ୍ଟାଚୁ। ସେଇଗୁଡାକ ଭଲ ଲାଗେ। ଭଲ ଲାଗେ ଦେଖିବାକୁ।
ହଁ ଆଉ ୱାଟର ଫଲ୍ ଟାଇପ ର ବି କରିଚନ୍ତି। ବଢିଆ ହେଇଚି। କେତେବେଳେ ବୁଲି ଆସିବ ଆଉ।
ହଁ କେତେବେଳେ ଗଲେ ଦେଖିବି। ମତେ ବି ଟିକିଏ କଣ କହିଲ ନାଚୁରାଲ ଜାଗା ପାହାଡ ପାହାଡ ଜାଗା ଗୁଡା ମତେ ଭଲ ଲାଗେ। ପାହାଡ ଝରଣା।
ନା ସାଧାରଣତଃ ଏଇ ସନ୍ଧ୍ୟା ବେଳ ସମୟରେ ଗଲେ ବଢିଆ ଲାଗିବ ବୁଲିତେ। ତେଭି ଉଡାଥେ୍। ତେବେ ତାର ବି ରୁଲ୍ ଅଛି ଯେ ଛଅଟା ସାତଟା ପାରେ ଆଉ ସେ ବନ୍ଦ କରିଦିଏ କାହିଁକିନା କେତେବେଳେ କୋଉ ଜଙ୍ଗଲୀ ଜିନିଷ ପଳେଇ ଆସିବେ ଭଲ ନୁହଁ ନା ତ ସେ ଛଅଟା ସାତ
ଟିପାଇଁ ସେଟା ଠିକ୍ ନାଇଁ ନାଇଁ ସେଫ୍ଟି ପାଇଁ ସେଟା ଠିକ୍। ଉଁ ହୁଁ।
ହଉ ତାହେଲେ ହଉ କେବେ ସମୟ ପାଇଲେ ବୁଲି ଆସିବ ଆଉ।
ହଉ ହଉ ନିଶ୍ଚିତ।
ରଖୁଚି ଆଁ ପରେ କେବେ କଥା ହବା। ଥାଉ ହଁ। ହ